ହାଲୋ।
ହୁଁ ଭଏସ୍ ଆସୁଛି?
ହୁଁ ଭଏସ୍ ଆସୁଛି।
କଣ କରୁଚୁ?
ଆ ଏବେ ଜଷ୍ଟ ଶୋଇ କରି ଉଠିଛି।
ଅ।
ନାଇଁ ଆଜି ବର୍ଷା ତ ହେଇନି।
ହଁ ଭଲ ଅଛି। ହଉ କଥା ଚାଲ ଷ୍ଟାର୍ଟ କରଛି।
ହଁ
କଣ ଡିସକସନ କର ତାହେଲେ
ହଁ। କରିବା ଟିକେ ହଁ କରିବା କୋ କୁହ।
ସାଇନ୍ସ ଉପରେ ଆଉ କଣ?
ହଉ।
ଟାଟିଙ୍ଗ କିଏ ତୁ କରୁ ନା ମୁଁ କରିବି।
ନାଁ ତମେ କର।
ପୃଥିବୀର ସବୁଠାରୁ ବଡ ପ୍ରାଣୀ କିଏ କହ?
ବ୍ଲୁୱେଲ।
ବ୍ଲୁୱେଲ ଦ ଗେମ୍ ଆଇଥିଲା ଜାଣିଛ ବ୍ଲୁୱେଲ ଦ ଗେମ୍ ଆସିଥିଲା। ଗେମ୍ ଗୁଡା ଆସୁନଥିଲା ମଝିରେ
ହଁ ହଁ ଇଆଡେ ଲୋକମାନେ ମରୁଥିଲେ। ହଁ ଜାଣିଛି।
ହଁ। ତାପରେ ଆଉ, ହୁଁ। କେଉଁ ଧାତୁ ସା ଆ ସାଧାରଣତଃ ମୁଁ
କଣ କହୁଚ? ହ୍ୟାଲୋ।
କେଉଁ ଧାତୁ ହ୍ୟାଲୋ।
ହ୍ୟାଲୋ ଶୁଭ ଯାଉଛି। ହଁ ମୁଁ ଶୁଭ ଯାଉଛି।
କେଉଁ ଧାତୁ ସାଧାରଣ ତାପମ୍ରାରେ ତରଳ ଅବସ୍ଥାରେ ରହେ?
ଆ ସେଟା ଆ ନାଇଁ ଏଥର ସମୟସ୍ତ ରେ ଜାଣିବିନି ତମେ ଟିକେ କୁଅ?
ଆରେ ପାରଦ ମୋର କ୍ୱିରି। ଏଇଟା ସବୁ ଏ ଯୋଉ ପାରଦ ପାରଦ ମୋର କ୍ୱରି।
ଅ ମୋର କ୍ୱିରି।
ହୁଁ ପାରଦ
ହୁଁ ହୁଁ।
ଏଇଟା ଜାଣିଛ କି ନାହିଁ ବାଇକ୍ ଫ୍ଲାଇଟ ନେବା ମନା ଏଗୁଡା କ ସବୁ।
ଆଇପ। ହଁ, ହଁ।
ଏଇଟା ନେଇକି ସେ ମେଟାଲ ସହିତ ଆକ୍ସନ କରିଦେଲେ ପୁରା ମେଟାଲ ଟା ନଷ୍ଟହେଇଯିବ ସି
ଏବେ ଯୋଉ ଆମର ଯୋଉ ଇଏ ତିଆରି ହଉନି ଆମର ଯୋଉ ଧାତୁ ତିଆରି ହଉଛି। ସେଇ ଧାତୁ ପୁରା ଡାମେଜ ହେଇଯିବଟା ତ ତା ଫଳରେ ଆଉ ମାନେ ବ୍ରେନ୍ ଟା ଡ୍ୟାମେଜେ ହେଇଯିବ ନା ସେଥିପାଇଁ। ହଉ
କହିପାରୁ ଗଛ ରାତିରେ କଣ ନିଏ ଆଉ କଣ ଛାଡେ?
ଗଛଛାତରେ ଅମ୍ଳଜାନ ନେଇକି ଅଙ୍ଗାର କାମ୍ଲ ଛାଡୁଛି।
ହଁ, ହଁ।
ଗୋଟେ ଦି ଦିନରେ ତାର ଓଲଟା ଆଉ
ହୁଁ, ଦିନ ଉଲଟା। ଆମେ ପାଇଁ ରାତିରେ ଗଛ ତଳେ ବସିବା କଥାନାହିଁ।
ହୁଁ।
ଗଛର
ମଣିଷ ଶରୀରରେ କେ କେତେ ଗୋଟି ଦାନ୍ତ ଥାଏ? ସମସ୍ତେ ଜାଣିଛନ୍ତି। ବାକି କହିପାରୁ ସମ୍ପୂର୍ଣ ଦାନ୍ତ ଉଠିବାରେ କେତେ ବର୍ଷ ଲାଗୁଛି?
ସ ପୂର୍ଣ ଦାନ୍ତ
ହଁ, କେତେ ବୟସ ଲାଗୁଛି?
ଆଡଲଟ ଡେ ହେଲେ ହେଇ ଯାଉଛ ବୋଧେ।
ହଁ, ହଁ।
ହୁଁ ଯେମିତି
ବାଇଶ, ବାଇଶ ବର୍ଷ ଏଜେ ରେ ବାଇଶ। ବାଇଶ ବର୍ଷ ଏଜ୍ ରେ ଟୋଟାଲ ସବୁଦାନ୍ତ ଉଠିଯିବ।
ଓହୋ। କେଉଁ ଗ୍ରହର ସବୁଠାରୁ ଅଧିକ ଉପଗ୍ରହ ଅଛି କହିଲ?
ହଁ
ସଟର୍ଣ, ସଟର୍ଣ କହିଦେଲି। ସଟର୍ନ, ସଟର୍ନ।
ହଁ, ହଁ, ହଁ ଜାଣିଲି।
ହୁଁ, ଶନିଗ୍ରହ।
ଜାଣିଛୁ ଆ କହିପାରିବୁ? ଆଲୋକକୁ ପୃଥିବୀରେ ପଡ଼ିବାକୁ କେତେ ଟାଇମ୍ ଲାଗୁଛି? ସୂର୍ଯ୍ୟର ଆଲୋକକୁ।
ସେଇଟା ଆଠ ମିନିଟ କୋଡିଏ ସେକେଣ୍ଡ। ଏଟା କୋଉଟାରେ ସବୁଠାରୁ ଫାଷ୍ଟ ଦେଖାଯାଉଛି କହିଲ? ମାନେ କୋଉ ଦେଶରେ?
ଆଁ କୋଉଠି ହେଇଥିବ ଜାଣିନି।
ମୋତେ ବି ମନ ନାହିଁ। ଜାଣିଥିଲି କି ଖୁଲି ଯା
ଓହୋ।
ହୁଁ। ଯତୁ ସିରିିଜ ଦେଖିଛ ଯେ ଏଫ ଇସେସ୍ କୋ କିଲେ। ଯୋଉ ସିରିଜ ଅଛି ଦେଖିଛ? ଏକ ବିସ ସ୍କୋର କିଲ?
ହଁ, ହଁ ଦେଖିଥିଲି। ଯେ ଗୋଟେ ସେଟା ସାରମେନେଜର ଉପରେ କଥା ହେଇଥିବ ପୁରା? ହଁ, ହଁ ଯୋଉଟା ସାରମେନେଜମ ଉପରେ କଥା ହେଇଥିବ।
ହଁ, ବଢିଆ ଥିଲା ସେଇଟା ଦେଖି ଥିବ ପରା?
ହଁ। ହୋରେର
ଆଉ ଗୋଟେ ହୁଁ ଇଚ୍ଛା ପୂର୍ଣ ହୋଇ କରି ଚବିଶ ଘଣ୍ଟ
ହଁ, ଯେ ଜଣଙ୍କ ଜୀବନ ବି ଯାଉଥିବ ଆଉ।
ହୁଁ।
ୟାର ଫେଭରେଟ କ୍ୟାରେଟର କିଏ ଥିଲା ତମର?
ମୋର ସେ ଫେବରେଟ୍। ମୁଁ ତା କ୍ୟାରେକ୍ଟର ମାନଙ୍କର ନାଁ ମନେନାହିଁ ମୋତେ।
ଓ ହୋ ହଉ।
ହୁଁ, ଦେଖିଛ
ହଁ ଦେଖିଛି ପୁରା ଆମର ସେଟା ଆମର ସେକେଣ୍ଡ ୱେବ୍ ସିରିଜ ଥିଲା।
ସେ ୱେବ୍ ସିରିଜ ଗୋଟେ ପେଣ୍ଡିଙ୍ଗରେ ପକେଇ ଦେଇଛି କେବେଠାରୁ ଆଉ ଆସିପାରୁନି। ହୁଁ।
ହଁ ହେତିଲାଗି ଦୁଇଟା ଦୁଇଟା ସିଜନ ଆଇଲା ପରେ ଦେଖବା କଥା।
ପୁରା ସସ୍ପେନ୍ସରେ ରଖିଦେଇଛି ସେଇଟାକୁ। ଦୁଇ ହଜାର ପଚିଶ ପଚିଶରେ ଆଇବ ବୋଲି କହୁଥିଲେ ହେଲେ ଦୁଇ ହଜାର ଛବିଶ ହେଇଗଲାଣି ଆସିପାରୁନି।
ହଁ।
ହୁଁ।
ଏଇ କହୁଛନ୍ତି ଲାଷ୍ଟ ଏଇ ଏଇ ମାସର ଲାଷ୍ଟରେ ଆଇଵ ଏ ସରି। ଏ ବର୍ଷର ଲାଷ୍ଟ ରେ ଆଇବ ନହେଲେ ଆର ବର୍ଷ ର ଫାଷ୍ଟ ଆଡ଼େ।
କେଜାଣି କିଏ ଜାଣିଛି ମୁଁ ବି ଜାଣିପାରୁନି। କୁହ ତ ନୀଳ ଗ୍ରହ କାହାକୁ କୁହା ଯାଉଛି।
ଅ ନୀଳଗ୍ରହ?
ହୁଁ। ଆ ଜାଣିଛ ନା ଜାଣିନ?
ନୀଳଗ୍ରହ।
ପୃଥିବୀକୁ କୁହାଯାଉଛି। କାହିଁକିନା ସେ ପୃଥିବୀକୁ କୁହାଯାଉଛି।
ଓ ଓ ଆଚ୍ଛା ଆଚ୍ଛା, ଜିକେ ଦୁର୍ବଳ। ବ୍ଲୁ ଅ ହ
ବ୍ଲୁ ପ୍ଲାନେଟ୍ କୁହନ୍ତି।
ଆଚ୍ଛା। ଉଁ ହୁଁ, ଭଲ, ଭଲ ଭଲ ମାଇଣ୍ଡରୁ ଟିକେ ଯାଇଥିଲା
ହୁଁ ହୁଁ। କଥା ଆମର ଯୋଉ ବ୍ଲଡ ଅଛି ଶରୀରର। ବ୍ଲଡ୍ ଏଇଟା କଣ ପାଇଁ ଲାଲ୍ ଦେଖାଯାଏ?
ତମେ ଜାଣିଛ ଏଇ କଣ କେଉଁ ପ୍ରାଣୀର ତିନିଟା ହୃଦୟ ଥାଉଛି।
ଅକ୍ଟୋପସ୍ ବଧେ।
ହଁ ହଁ ଅକ୍ଟୋପସ୍ ସେଇଟା। ହଁ ଅକ୍ଟୋପସ୍।
ଇଏ ଆମର ଲାଲ କଣ ପାଇଁ ହେଇଥାଏ।
ହୁଁ।
ହଁ ଆଉ ବ୍ଲଡ ଥ୍ରୀ ଟାଇପ୍ ର ବୋଲି ଜାଣିଛି। ହ୍ୱାଇଟ୍ ବ୍ଲଡ଼, ରେଡ୍ ବ୍ଲଡ଼ ଆଉ ଗୋଟେ କି ଟାଇପ୍ ର ଗୋଟେ ବ୍ଲଡ଼। ରେଡ୍ ଲାଲ୍ କଣପାଇଁ ଥାଏ ବୋଲେ ନାଇଁ ହେଟା ଜାଣିନି।
ହେଇଟା ହିମୋଗ୍ଲୋବିନ୍ ଥାଏ ହିମୋଗ୍ଲୋବିନ୍ ଯାକୁ ଯେବେ କହୁନାହାନ୍ତି ଆମେ ମୋର ବଡିରେ ହିମୋଗ୍ଲୋବିନ୍ ତାର ତାର ଯୋଉ କମେଇ ଦେଇଖାଇଛି। କେ ସେଇଟା ଆହୁରି ଆଉ।
ହୁଁ ହୁଁ।
ଏ ମୋ
ସାର୍ ସାର୍ ମୋର କେତେ ଅଭାବ କହିପାରବ ରକ୍ତ ଆମର ବାଡ଼ିରେ କି କାମ କରୁଚି।
ହଁ ସେ ବ୍ଲଡ୍ ଫଲ୍ ହେଲେ ଅକ୍ସିଜନ୍ ଫ୍ଲୋର ହଉଛି ବଡ଼ି ରେ। ଆଉ ମିନିରାଲସ୍ ବି ତା ଦେଇକି ଯାଉଚି। ବ୍ଲଡ଼ ଆମର ଓ ଅ ଯୋଉ ଆମର ରେଡ୍ ବ୍ଲଡ଼ ସେଲ୍ ଅଛି। ମାନେ ଯୋଉ କଣ କହିବେ ସେଟାକୁ ଯୋଉ ହିମୋଗ୍ଲୋବିନ୍ ଟା। ହିମୋଗ୍ଲୋବିନ୍ ଅଁ ଗୋଟେ ଟାଇମରେ ମରିଯାଉଛି ନା ନାଇଁ କ କି ଏବେ ହିଁ ନୂଆ ହିମୋଗ୍ଲୋବିନ୍ ତିଆରି ହେଲେ ପରୁଣା ହୋମୋଗ୍ଲୋବିନଟା ମରି ଯାଉଥିବ ନା। ହଁ ନା ନାଇଁ।
ହଁ
ଏ ଯୋଉ ପୁରୁଣା ହିମୋଗ୍ଲୋବିନ୍ ଯୋଉ ତାକୁ ମରି ଯାଉଚି। ସେ ଯଦି କୋଉଠି ମରୁଛି ଆମ ବଡିର କୋଉ ଅର୍ ଗାନଟା ମ ଜାଣିଚ
କୋଉଠି ନାଇଁ।
ମୋର ସେଇଟା ଯାଉଛି ସ୍ପ୍ଲିନ୍। ପ୍ଲିନ୍ ବୋଲି ଅଛି ଯୋଉଟା କି ଆମର ଗ୍ରେଭିଆଡଭ୍ ପୋବେ ଯାଉଛି। ସଲ୍ ହ୍ୱାଇଟ୍ ବ୍ଲଡ଼ ସେଲ୍ ଜାଣିଛି ତ ସବୁ କହୁଚୁ କହୁଥିଲୁ ହ୍ୱାଇଟ୍ ବ୍ଲଡ଼ ସେଲ୍ ତୁ। ହଁ
ହଁ
ସେଇ ହ୍ୱାଇଟ୍ ବ୍ଲଡ଼ଟା ଆମର କୋଉ କାମରେ ଆସେ? ଖାମୋସ୍
ଅବ୍ ବଡ଼ିକୁ ପ୍ରୋଟେକ୍ଟ୍ କରିବାରେ ବଡ଼ିକୁ ପ୍ରୋଟେକ୍ଟ୍ କରିବାରେ ଜଂଗ୍ ଇଏ ସିଏ।
ହଁ
ତମେ ଜାଣିଚ କି ଖୁସି ହେଲେ ଆଖିରୁ ଲୁହ ଖାଲି ବାହାରୁଚି।
ନା ଜାଣିନି।
ମାନେ କାନ୍ଦ ବୋଲି ସେ ବୁଝିପାରୁଚ ପେନ୍ ହଉଚି କାଇଁ ଆଖିରୁ ଲୁହ ବାହାରୁଚି। ଖୁସି ହେଲେ ବି ଲୁହ ବାହାର କରୁଚ। ଯ ଅତ୍ୟଧିକ ଖୁସି ହେଇଗଲେ ବୋଲି।
କେଜାଣି ଜାଣିନି।
ଓହୋ
ତୁ ଜାଣିଛୁ।
ନାଇଁ ହେଡା ମୁଁ ବି ଜାଣିନି।
ଉୁଁ ହୁଁ ଆମର ଦାନ୍ତ କେତେଟା ଅଛି। କ
ବତିଶ୍ ଟା
ଉଁ ହୁଁ ହଁ ହଉ ଟାଇମ୍ ହେଇଗଲା।
ଓହୋ।
କଣ ହେଲା?